ହ୍ୟାଲୋ ହୁଁ
ହ୍ୟାଲୋ
ହଁ କୁହ
କଣ କରୁଛ?
ଏଇ ବସିକିନା
ଏଇ ବସଛି ଖାଇକି ଆସିକି ଆଉ
ଓହୋ
ଖାଇକି ଆସିକି ବସିଚି।
ଓହୋ ଆଚ୍ଛା ଆଚ୍ଛା
କଣ ଖାଇଥିଲ?
ତମ ଦେହ ଭଲ।
ହଁ ଦେହ ଭଲ।
ଖାଇ ଦେ ହୁଁ ମୁଁ ଖାଇଥିଲି ଆଜି ଭାତ ଆଉ ଚିକେନ। ଆଉ ଏଇ ଯାଇଥିଲି ମାର୍କେଟ ମାର୍କେଟ ରୁ ଆସିକି ଖାଇଲି ମୋମୋ ଖାଇଥିଲି ଆଉ ଚିକେ ଷ୍ଟିକ ଖାଇଥିଲି। ତ କଣ ଖାଇଥିଲ।
ଓହୋ ମୁଁ ଏଇ ଗାଧୁଆଳେ ଖାଇଥିଲି ଭାତ ଡାଳି ଆଳୁ ପକୁଡ଼ି ଆମ୍ବ ଆଉ ହ ମେଲମ କଷା ଆଉ ଏବେ ରାତିରେ ଖାଇ ଏବେ ଏଗ୍ ରୋଲ୍ ଖାଇଲି।
ଓହୋ ଆଚ୍ଛା ଆଚ୍ଛା ଜାଣିଛ। ହଁ ମୋ ଦେହ ଭଲ ଅଛି। ମୁଁ କହିଁଲି ସୋୟାବିନ କେମିତି ହୁଏ ଜାଣିଛ? ମୁଁ କହି
ନା ଜାଣିନି।
ମୁଁ କହିଲି ମୁଁ କହିବି ନା। ଫାଷ୍ଟ ହଉଛି ଫାଷ୍ଟ ହଉଛି ସୋୟାବିନ ଭେଦେଇଦବ ପାଣିରେ ହେଲା ଭେଦେଇ ସାରିଲା ପରେ ଆ ଗରମରେ ଭେଦଉଥିବ ବେଦି ଦେଇ ସାରିଲା ପରେ ତାପରେ ହଉଛି ତା ଦେହରେ ଆଳୁ କାଟି ଦେଇ ରଖିଦବ
ହୁଁ।
ଭାଜିଦବା ହେଲା ଭାଜି ଦେଇ ସାରିଲା ପରେ ପରେ ପିଆଜ ଭାଜିଦବ ଭାଜି ସାରିଲା ପରେ ତାପରେ ଜିିବ ମାନେ ହେଇଥିଲା। ହଳଦୀ ଗୁଣ୍ଡି। ଏବଂ ସବୁ ପକେଇକି ତାକୁ ମାନେ ଇଏ ଜାରିବ ହେଲା। ସାରିଲା ପରେ ଯେତେବେଳେ ଦେଖିବା ସେଟା ନାଲି ହେଇଗଲା ତା ଦେହରେ ପକେଇଦବ କଣ ନା ସେ ଯୋଉ ସୋୟାବିନଟା ପକେଇଥିବ ସେଇଟାକୁ ପକେଇଦେବ। ତାପରେ। ସୋୟାବିନରେ ପାଣି ଦେଇଦେବ ପାଣି ଦେଇକି ଲୁଣ ଦେଇ ଇଏ କରିଦେବ ଆଉ। ତାପରେ
ଆଚ୍ଛା।
ଶୁଭିଲାନି।
ହ୍ୟାଲୋ।
ତମ ଇଚ୍ଛା ତମେ ଯାହା କରିପାରିବ ବୁଝିଲ।
ହଁ, ହଁ ବୁଝିଲି।
ମୁଁ କହିଲି ତମେ ଏବେ ଘରେ।
ଘରେ ଏବେ ତ ଚାଲିଛି କଣ କରିବି କଣ ନାହିଁ ଏଇଆକୁ ଆଉ।
ଉୁଁ ହୁଁ କଣ କରିବ ଭାବୁଛ?
ଭାବୁଛି, ଦେଖିବା କଣ କରିବି ଆଉ।
ହଁ ଆଚ୍ଛା।
ଶୁଭୁନି।
ଭୁଗନେଶ୍ୱର ହ୍ୟାଲୋ।
କଣ ପାଇଁ?
ହ୍ୟାଲୋ। କହିଲି ଗୋଟେ କୋର୍ସ କରିବି ତ ସେଥିଲାଗି।
ଓହୋ ହ୍ୟାଲୋ।
ହଁ କହୁନା ତମ କଥା ମତେ ଶୁଭୁଛି। ମୋ କଥା ତମକୁ ଶୁଭୁନି ବୋଧେ ତମେ ଖାଲି ଆଲ ଆଲ ଶୁଭୁନି କାହିଁକି ଯେ? ଏବେ ଶୁଭିଲା ମୁଁ
ହଁ ଏବେ ଶୁଭିଲା ହଁ ଏବେ ଶୁଭିଲା।
ମୁଁ କହିଲି ଏଇ ଏଇଆ ହଉଛି କଥା ଆଉ। ବୁଝିଲ କି?
ହୁଁ।
ଆଉ ତମ ଦେହ ପାଅ ଭଲ?
ହଁ ଭଲ ଟିକେ ଥଣ୍ଡା ହେଇଗଲାଣି। ଥଣ୍ଡା ହେଇଗଲାଣି।
ହଁ ବର୍ଷା ଆଚୁଲି ବର୍ଷା ହଉଛି, ନା ସିଜନ୍ ଚେଞ୍ଜ ଯୋଉ ସିଜିନ୍ ଚେଞ୍ଜ ହେଲାଣି ହିଁ ଏମିତି ଦେହ ଖରାପ ହବ ଏଟା ମାନେ ସୁନିଶ୍ଚିତ। ତ
ହଁ ଏଠି ସେ
ଏଇ ହଉଛି
ଆଉ ଭଲ। ଭୁବନେଶ୍ଵର ଯାଇଚ। ଭୁବନେଶ୍ଵର ଯାଇଚ ଜଗା ଡୋରି ଲାଗିଲେ ପଳେଇବ ଆଉ।
ହଁ ହଁ ସେଟା ତ ନିଶ୍ଚିତ, ଆଉ ଜଗା ଜଗା ଙ୍କ ବିଷୟରେ କଣ ଜାଣିଛ ମତେ ଟିକେ କୁହ?
ଜଗାଙ୍କ ବିଷୟରେ ତ ମୁଁ ବହୁତ କିଛି ଜାଣିନି କହିଲେ ଚଳେଇ। କାଇଁକି ନା ଜଗା ର ଲୀଳା ମାନେ ଅପାର ମାନେ ତାକୁ କିଛି କହିହବନି ତାର ଯେତିକି ଲୀଳା ସିଏ ତ ଟିକେ, ଟିକେ କୋଉ ପୁରୀରେ କୋଉ ଜିନିଷ ଏଇଠିକି ଗଲେ ସେଠିକି ଗଲେ ବି ତା ପାଖରେ ଗୋଟେ ବଡ ରହସ୍ୟ ଅଛି। ତ ସେମିତି ହଉଛି କଥା। ଜଗା ବିଷୟରେ କିଛି କହି ହଉନି। ସେ ତ ସବୁ କିଛି ସେ ଆଉ ଏବେ ତ ସେ ଅନସ ଅନସଣ ଘରେ ଅଛନ୍ତି ତାଙ୍କ ଜର ହେଇଚି। ଜର ହେଇଚି। ଆ ପୁଣି ସିଏ ଆସିବେ ରଥଯାତ୍ରାରେ। ତାପରେ ପୁଣି ଗୁଣ୍ଡିଚା ମାଙ୍କ ଘରକୁ ଯିବେ ତାଙ୍କ ମାଉସୀଙ୍କ ଘରକୁ ପୋଡ ପିଠା ଖାଇବେ।
ଓହୋ।
ପ ପୁଣି ତାଙ୍କ ସିଂହାସନ କୁ ଫେରି ଆସିବେ। ସେ ତ ଜଗତର ନାଥ ଜଗନ୍ନାଥ। ସିଏ, ସେ ସବୁ ଦେଖୁଛନ୍ତି ନା ତାଙ୍କ ତାଙ୍କ ଆଗରେ ଆମେ ଯାହା ସବୁ କରୁ ଛନ୍ତି ସବୁ ଦେଖୁଛନ୍ତି। ଆଶୀର୍ବାଦ ଥାଉ ଜାଗାର
ଓ ଇ ସିଏ ଦେଖୁଛନ୍ତି। ହଁ ଆଉ ଆମେ ପା ବିଷୟରେ ଆଉ କଣ କହିବା? ନୁହଁ।
କିଛି ବି କହିପାରିବାନି। ତାଙ୍କ ବିଷୟରେ ଆମେ କିଛି ଜାଣିବି ନାହାନ୍ତି କହିଲେ ଚଳେ।
ହଁ ସେଇଟା ହଉଛି କଥା ବୁଝିଲ କି?
ହଁ।
ହ୍ୟାଲୋ।
ହଁ ହଁ ଶୁଭୁଛି ବୁଝିଲି।
ସବୁ ଭଲ ନା? ମୁଁ କହିଲି ତମ ଘରେ
ହଁ ଆମ ଘରେ ସମସ୍ତେ ଭଲ ହଁ ସମସ୍ତେ ଭଲ ଅଛନ୍ତି। ତମ ଘରେ?
ହୁଁ ଭଲ। ଆଉ କଣ କଣ ରାତିରେ ଖାଇବ ନା ଖାଇବନି କିଛି ବି? ରୋଲ ଖାଇଦେଇ
ନା ଏଗ ରୋଲ ଖାଇଛି ହଁ ତା ପରେ ଆଉ ଭୋକ ନାହିଁ ଖାଇବାପାଇଁ କା। ଶୋଇପଡ଼ିବେ ଏ ବର୍ଷା ପାଗ ତ।
ହୁଁ। ଆଚ୍ଛା ହଁ ବର୍ଷା ପାଗ ବର୍ଷା ତମ ସିଆଡ଼କୁ କେମିତି?
ହଁ ଜୋରସ ହଉଥିଲା।
ହଁ ଆମ ଇଆଡ଼େ ବି ଜୋର ହେଇକି ଟିକେ କମିଛି।
ହଁ ଯେ ଭୁବନେଶ୍ଵରରେ କିଏ ଅଛନ୍ତି?
ହଁ ହିଁ ମୁଁ ହଷ୍ଟେଲରେ ରହୁଥିଲି। ବୁଝିଲ କି?
ହଷ୍ଟେଲ ରହୁଚ।
ହୁଁ ନଷ୍ଟ ହେଲା। ହୁଁ ହୁଁ ନଷ୍ଟ ହେଲା।
ଓହୋ।
ହୁଁ। ହଁ ଏଇଆ ଅନୁଚିତି। ଆଚ୍ଛା ତମେ କଣ କରିବ ବୋଲି ଭାବୁଛ ଆଗକୁ?
ସେଟା ତ ଦେଖିବା କଣ ହୁଁ ଦେଖିବା ଲାଗୁନି। ସବୁବେଳେ ତ ଟେନସନ ଆସୁଛି ଆଉ।
ହଁ ସେ କଲେବି ଏଇ ନା ମିଟିଙ୍ଗି ପଇସା ଖର୍ଚ୍ଚ ହବ। ମୁଁ ସେଇଟା ଭାବିକି ହିଁ ଆସିଥିଲି କହିବାକୁ ବୁଝିଲୁ ଦୁନିଆ ପଇସା ଖର୍ଚ୍ଚ ଅଛି ତ ହୁଁ। କହିଲେ ବି ନସରେ।
ଆଉ ଆଜି ତମେ ମାର୍କେଟ କାହା ସହିତ ଯାଇଥିଲ?
ହୁଁ। ସେ ଗୋଟେ ଜିଦି ନେଇକି ରହୁଛି ତ ତାଙ୍କ ସହ ଯାଇଥିଲି।
ଆଛା ତମ ରୁମରେ ତମ ହଷ୍ଟେଲରେ ତମ ରୁମ ରେ କେତେ ଜଣ ରହୁଛ?
ତିନିଜଣ
ଆଛା ସେମାନେ ସମସ୍ତେ କଣ କରୁଛନ୍ତି ସେମାନେ ସମସ୍ତେ କଣକରୁଛନ୍ତି?
ସିଏ ହେଉଛନ୍ତି ମୋ ଠାରୁ ବଡ଼ ହୁଁ।
ଆଛା ସେଇ ଦିଦିଙ୍କ ସହିତ ଯାଇଥିଲ?
ନା ନା ସେ ଆଉ ଜଣେ। ସେ ସେପଟରେ ରୁହଛି ମୁଁ ଏପଟରେ ରହୁଛି
ଆଛା।
ହଁ ହୁଁ। ସିଏ ଜିପି ଏଫ ଜବ୍ କରଛନ୍ତି ନା
ପଢ ପଢିକି କିଛି କରିକି ଆସ ଆ
ଭଲ ଯାଇଛ ତ ବାହାରକୁ ଆଉ କଣ
ହଉ ମୁଁ ରଖୁଛି